ହାଲୋ ହଁ ନମସ କାର।
କଣ କରୁଛନ୍ତି ଆଜ୍ଞା। ଏଇ ଯୋଉ ଶୋଇକିନା ଉଠିଲି ଆଉ ଆପଣ କଣ କରୁସନ୍ତି?
ଶୋଇକି ନା ଉଠିଲେ ମୁଁ ଏବେ ଶୋଇକି ଉଠିଲି ବା।
ଆଚ୍ଛା ଆଚ୍ଛା ଆଉ କଣ ଖିଆପିଆ କରଛନ୍ତି ଆଜି।
ଆଜି ଖିଆ ପିଆ ହେଲା ଭାତ ଡାଲି ଆଳୁ ଭର୍ତା। ଆପଣ କଣ ଖାଇବେ।
ବ ବହୁତ ଭଲ ଖାଦ୍ୟ ଖାଇଛନ୍ତି। ମୋର ଭେଜ୍ ବିରିଆନି ହେଇଥିଲା ଖିଆ ପିଆ ଆଉ।
ଆଜ୍ଞା ଆଜ୍ଞା। ଆଜି ତ ଯାଣିଚ ସ୍ନାନ ପୂର୍ଣିମା ଅଛି ଏଠି। ଠାକୁରଙ୍କର ଜଗନ୍ନାଥଙ୍କ ଙ୍କର।
ଆଜ୍ଞା ମହାପ୍ରଭୁଙ୍କର ଶ୍ରୀ ଜିଉ ଆଜି ମ ଶ୍ରୀଯିଉଙ୍କ ଜନ୍ମଦିନ ଆଜି।
ଆଜ୍ଞା।
ଗଜାନନ ବେଷ ହଉଥିବେ।
ଆଜ୍ଞା। ବିଶ୍ଵବିଦ୍ୟାଳୟ ଯାଇଥିଲେ।
ଆଜ୍ଞା ଆଜ୍ଞା ବିଶ୍ଵବିଦ୍ୟାଳୟ ଯାଇଥିଲୁ ଦିଟା ଏକ୍ଜାମ ହେଇଗଲା ହଟାତ୍। ସର୍ପ୍ରାଇଜ ଟେଷ୍ଟ ହେଇଗଲା।
ଆଜ୍ଞା।
ଯୋଉ ଆଶ୍ଚର୍ଯ୍ୟ ଜନଙ୍କର ପରୀକ୍କ୍ଷା ରେ ଆଶ୍ଚର୍ଯ୍ୟ ଜନକ ମାର୍କ ଆସିଥିବ ମୋର ବୋଧେ। ଭାବୁଛି ଆଜ୍ଞା।
ଆପଣ। ମାନେ କୋଉ ବିଷୟରେ ଆପଣ ମାନେ ପାଠ ପଢୁଛନ୍ତି।
ପ୍ରାଣୀ ବିଜ୍ଞାନ।
ପ୍ରାଣି ବିଜ୍ଞାନ।
ଆଜ୍ଞା।
ଆପଣ ରହୁଛନ୍ତି କୋଉଠି?
ଭିତରେ ରେଭେନ୍ସା ବିଶ୍ୱବିଦ୍ୟାଳୟର। ନୂତନ ଛାତ୍ରା ଭାଷାରେ ରହୁଛି।
ଛାତ୍ର।
ନୂତନ ଛାତ୍ରାବାସ ନିଉ ହଷ୍ଟେଲ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ସେଠି ସବୁ ପିଲା କେମିତିଆ କଣ ରହୁଛନ୍ତି।
ହଁ ଆଉ ବ ଭଲ ପିଲା ଅଛନ୍ତି ଖରାପ ପିଲା ଅଛନ୍ତି। ଏମତି ସବୁ ପିଲା ଅଛନ୍ତି ଆଉ।
ଆପଣ ତ ସେଇଠି ବହୁତ ବଡ ପଡିଆ ଥିବ ଆପଣ ଯାଉଥିବେ ସେଇଠି ଭଲିବଲ କ୍ରିକେଟ। ଖେଳିବାକୁ।
ନାଇଁ ନାଇଁ ଆଜ୍ଞା ମୁଁ ଯାଏନି।
କାଇଁ ଚାରିଟ ଆଜ୍ଞା। ଆପଣଙ୍କର ଘର କୋଉଠି ମୁଁ ଜାଣିପାରିବି କି? ଜଗସିଂପୁର ଜଗସିଂପୁର କୋଉଠି କହିଲେ?
ହଁ।
ହାଲୋ।
ପୁରା ମୋ ମାମୁଁ ଘର ହେଲା ଏଁ ଏରସମା ବ୍ଲକର ସୋମପୁର ପଞ୍ଚାୟତର ମଲିକଣ ଗ୍ରାମରେ।
ଆପଣ କୁ ଜାଣିଛନ୍ତି। ବିକ୍ରମ ମାହାନ୍ତି।
ବିକ୍ରମ ମହାନ୍ତି ନା।
ଜାଣିନାହାନ୍ତି ନା।
ନା।
ଭିକାରୀ ବେହେରାକୁ ଜାଣିଛନ୍ତି ଆପଣ?
ନା ନା।
ହଉ ଆପଣଙ୍କର ସେ ଠିକାର ଏମ ଏଲ ଏ କିଏ ଆପଣ ଜାଣିଚନ୍ତି କି?
ହୁଁ ହୁଁ ଏବେ କିଏ ଅଛନ୍ତି ମୁଁ ଜାଣିନି। ହୁଁ ହୁଁ।
ଗ୍ୟାଙ୍ଗ
ଆଜ୍ଞା ମୁଁ ଭୁବନେଶ୍ୱର ରେ ରହି ପଢ଼ାପଢ଼ି କରୁଥିଲି ତ, ତ ମୁଁ ଆଉ ଏତେ ଗାଁକୁ ଯାଏନି। ତ ସେଥିପାଇଁ ଏତେ ଗାଁ ବିଷୟରେ ଜଣା ନାହିଁ। ତିନି ଇଅ ବର୍ଷ ହବ, ଆଜ୍ଞା।
କୋଉଠି ରହୁଥିଲେ ମୁଁ ଜାଣିପାରିବି?
ତର
ଫରେଷ୍ଟ ପାର୍କ ନିଉ ଫରେଷ୍ଟ ପାର୍କ ରେ ରହୁଚି ୟୁନିଟ୍ ସିକ୍ସ ନବୀନ ନିବାସ ପାଖରେ।
ଆଜ୍ଞା। ନବୀନ ନିବାସ ପାଖରେ ଯୋଉ ନବୀନ ବାବୁ ରହୁଥିଲେ କି ସେଇଠି?
ଆଜ୍ଞା ଆଜ୍ଞା।
ଏୟାରପୋର୍ଟ ପାଖରେ ଆପଣ ତାହେଲେ ନା କଁ। ସାର କୋଚିଂରୁ ଏୟାରପୋର୍ଟ କେତେ ବାଟ ଆପଣ କହିପାରିବେ।
ଆମ କୋଚିଂଠୁ ଏୟାରପୋଟ ହଁ ତିନି କିଲୋମିଟର ତିନି ଚାରି କିଲୋମିଟର ହବ।
ତିନି ଚାରି କିଲୋମିଟର।
ହଁ।
ଆପଣ ଆଉ ଭୋଜି କରିଆ। ଯୋଜନାରେ ଆଉ ନାହାନ୍ତି କି? ଭୋଜି କରିବା କେବେ ୟୋଜନା କରୁନାହାନ୍ତି?
ନା ନା ସେ ଯୋଜନା କେବେ ବି ସଫଳ ହବନି, କାରଣ ଆମ ଛା ପିଲାମାନଙ୍କ ଭିତରେ ତ କିଛି ଠିକ୍ ନାହିଁ।
ପିଲାମାନଙ୍କ ଭିତରେ କିଛି ଠିକ ନାହିଁ।
ନା ନା।
ଆପଣଙ୍କୁ ଆପଣ ଯୋଉଠି ପଢୁଥିଲେ କୋଚିଂରେ ଆପଣଙ୍କୁ ସବୁଠୁ ଭଲ କିଏ ଲାଗନ୍ତି?
ଭଲ ଲାଗନ୍ତି ମାନେ?
ମାନେ ଆପଣଙ୍କ ଭଲ ସାଙ୍ଗ ସେଠିକାରେ କିଏ ଥିବେ?
ଥିଲେ ଭଲ ସାଙ୍ଗ ଜଗା ଜଗବନ୍ଧୁ ସାହୁ ବୋଲି ଗୋଟେ ପିଲାଟେ ଥିଲେ।
ଆଜ୍ଞା।
ଅ ର ରଜ ତୁହାଗତ ବୋଲି ଗୋଟେ ପିଲାଟେ ଥିଲେ ରାଜେଶ ସାହୁ ବୋଲି ଥିଲେ। ଏମତି ସବୁ ଥିଲେ ଆଉ।
ଆ
ହାର ଓରଳ ପିଲା ମୋର ସବୁ ଭଲ ଥିଲେ ସାଙ୍ଗରେ। ଆପଣ ତ ଜାଣିଥିବେ ଆଜ୍ଞା ଆଜ୍ଞା ଆପଣଙ୍କ ରୁୁମକୁ ମୁଁ ଯାଇ ଆପଣ ତ ଜାଣିଥିବେ ନିଶ୍ଚିନ୍ତ ଆଜ୍ଞା।
ଆଜ୍ଞା ଆପଣ ଯେବେ ମୋ ରୁମକୁୁ ଆସଥେବେ ମୁଁ ସେତେବେଳେ ସେଇ ମାନେ ସ୍ଥାନରେ ନଥିବି। ଅନ୍ୟ କୌଣସି ସ୍ଥାନରେ ପ୍ରସ୍ଥାନ କରି
ଆପଣ ଆପଣ ସବୁବେଳେ ଅଗ୍ନି ନିଆ ଖାଇବା ସରି ଫ୍ରି ଫାୟାର ଖେଳ ସବ ହଁ ହଁ ଆଜ୍ଞା।
ମାଗେଡ଼ା ନିଆ ମାଗେଡ଼ା ନିଆ ତ ଆମେ ଖେଳୁ ତାସ୍ ଖେଳ ବି ଆମେ ଖେଳୁ। କ୍ରିକେଟ ଖେଳ ବି ଖେଳୁ ଆମେ ସବୁ ପ୍ରକାର ଖେଳ ଖେଳୁ।
ଆଜ୍ଞା ଆଜ୍ଞା ଆପଣ ତ ଖାରବେଳର ରା ଜା ଥିଲ ଆଉ।
ନା ନା ଖାରବେଳ ତ ରାଜା। ଜା ତ ଜଣେ ସିଏ ହେଲା ରଜତ ମହାପାତ୍ର।
ଆଚ୍ଛା ଆଛା ହଁ। ନାଁ ରୁ ହିଁ ସ୍ପଷ୍ଟ ହେଇଯାଉଚି ଆଜ୍ଞା।
ଆଜ୍ଞା।
ଆ ଆଉ କଣ ଖବର କୁହନ୍ତୁ।
ଆଉ ସବୁ ଭଲ।
ଆପଣ ସୁଶୀଲ ସୁଶୀଲ କି ଜାଣିଚନ୍ତି?
ଆଜ୍ଞା ସିଏ ଆଜି ମତେ ସୁ ସୁଶୀଲ ଫୋନ କରିଥିଲେ ଜଣଙ୍କ ନାଁରେ ଆସିଥିଲା ଫଲନ ଦେଖଉଥିଲା ଗାୟତ୍ରୀ ନାୟକ। ସେ ମତେ ଫୋନ କରିଥିଲେ ମୁଁ ଟ୍ରୁ କଲର ରେ ଚେକ୍ କଲି ରଜତ ସହିତ ନା ତାକୁ ପଚାରିଲି କି କଣ କା ନମ୍ବର ଟେ ଲେଖିକି କହିପାରିବ। ସିଏ କହିଲେ କି ସୁଶୀଳ ର ସୁଶୀଳ କୁ ମୁଁ କଲ କଲି ସିଏ ଆଉ ଫୋନ କଲେନି। ଯେହେତୁ କିି ସିଏ ଗୋଟେ ବହୁତ ବଡ ଲୋକ ହେଇଯାଇଚନ୍ତି। ଆଜ୍ଞା ପୁରା ଓଡିଶାର ସିଏ ଓଡିଶା ରା ରାଜ୍ୟ ରେ ସେ ନମ୍ବର ପ୍ରଥମ ସ୍ଥାନ ପାଇକିନା ହ ସେ ଯୁକ୍ତ ଦୁଇ ର ସିଏ ରେଭେନ୍ସା ବିଶ୍ଵବିଦ୍ୟାଳୟ ରେ ପଢୁଛନ୍ତି।
ନାଇଁ ନାଇଁ ସେମିତି କିଛି ନାଇଁ ନାଇଁ ନାଇଁ ସେମିତି କିଛି ନାଇଁ। ସେ ବହୁତ ବ୍ୟସ୍ତ ରହୁଛନ୍ତି କାରଣ ଆମର ବାରଟା ଯାଏ କ୍ଲାସ ଥିଲା ତା ବର୍ଷା। ତାହା ପ୍ରବଳ ଏଇଠି ହେଲା ଆପଣ ଜାଣିପାରୁଥିବେ କଟକରେ କଉଭଳିଆ ବର୍ଷା ହେଇଥିଲା।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ମୁଁ ଖାଇବା ପାଇଁ ଯାଇଥିଲି ଓଦା ହେ ଏପୁର ଆସିଲି ସୁଶୀଲ ର ମୋର ସାଙ୍ଗ ହେଇକି ଖାଇଲୁ। ତାପରେ ସେ କ୍ଲାସ୍ ଗଲେ କ୍ଲାସ୍ ଯେହେତୁ ଗଲେ ତ ଆପଣ କଲ ବୋଧହୁଏ ଉଠେଇ ପାରିନାହାଁନ୍ତି। ଆସିକିନା ଶୋଇପଡୁଛନ୍ତି ରୁମରେ ଆଜ୍ଞା।
କିନ୍ତୁ ଆଜି ହଠାତେ ମାନେ ମତେ ଫୋନ କଲେ ମତେ ପୁରା ଆଶ୍ଚର୍ଯ୍ୟ ଲାଗିଲା କି ହ ହେପ କରୁନ।
ଆଛା ଆଛା ମୁଁ ଆପଣ ଆପଣଙ୍କୁ ନିଶ୍ଚିନ୍ତ ଭାବେ ବୁଝିକିନା ଜଣାଇ ଦେବି ଯେ ସେ ଆସ କାହିଁକି କଲ କରିଥିଲେ ବୋଲି।
ଆଜ୍ଞା ଆଜ୍ଞା।
ସେ ମୋର ଆମ ଆମ ଛାତ୍ରବାସରେ ସବୁଠାରୁ ମୋର ସବୁଠାରୁ
ଭଲ ସାଙ୍ଗ ଆଜ୍ଞା।
ଆଜ୍ଞା, ସେୟାବା କହିଲି, ମୋ ଖାରବେଳ ପିଲା ମାନେ, ମୋ ସବୁ ଭଲ। ହଁ ବୁଝିପାରସନ୍ତ ତ! ସେ ପୂର୍ବରୁ ରୁହଁନ୍ତି, ପରେ ରୁହଁନ୍ତି ମଧ୍ୟ।
ଆଜ୍ଞା।
ଆପଣ ଆଉ ବୁଝି ପାରୁଥିବେ ମୋ କଥା!
ହଁ, ମୁଁ ବୁଝି
ଆଜ୍ଞା ଆଜ୍ଞା, ଆପଣ ଏସା ସାରା ଆପଣଙ୍କୁ ଖୋଜୁ ଥିଲେ, ଆପଣ କଣ ପାଇଁ ଗଲେନି ଆମ କୋଚିଂକୁ।
ଏସ ଆର ସାର୍ ଖୋଜୁଥିଲେ ଦେଖନ୍ତୁ ଆମେ କଣ କରିବୁ। ଆମେ ସକାଳୁ ଉଠିକି ଯାଇପାରୁନୁ। ବୁଝିଲେ ନା ନାଇଁ। ତା'ପରେ ସବୁଦିଲେ ସ୍କୁ ଶୋଇ ପଡୁଛି। ତାପରେ ସାର ବି ବିଗିଡି ତେବେ, ତାଙ୍କ ପଇସାଟା ମୁଁ ଦେଇନି।
ହି ହି ଆଜ୍ଞା।
ଏ ମୁଁ ତ କୋଚିଂ ଯାଇନି, ଚାରି ମାସ ରେଗୁଲାର ମୁଁ ଆଉ ଖା ମୁଁ ବି ସେଇ ଇଏରେ ମୁଁ ଦେଖି ନି ଆଉ। ମନ ପକଉଥିଲେ ପକେଇବା ଆଉ କଣ? କିଛମ ସତରେ! ମନେ ପକଉଥିବେ ସାର୍ ମୋ କଥା କେବେ?
ଏବେ ନାଇଁ, ସେ ସେତେବେଳେ ଯେବେ ମୁଁ ପଢୁଥିଲୁ। ସେବେ
ତାଙ୍କର ଓ ବିଭିନ୍ନ ପ୍ରକାର ଛାତ୍ରଛାତ୍ରୀ ଆସିଥବେ।
ହଁ ହଁ ହଁ ସିଏ, ସିଏ ଆଗରୁ ତ ମତେ ହିଁ ପଚାରୁ ନଥିଲେ। ଏବେ ଖାଲି ଟିକେ ଗୋଟେ ନାଁକୁ ଗୋଟେ ଫର୍ମାଲିଟିସ୍ ପାଇଁ ଡାକିଛନ୍ତି। ଅଜୁ ଭାଇ କହିଲା ପରେ ବଟ, ଏବେ ବି ଆମକୁ ଆଉ ଏତେ ପଚାରୁନାହାଁନ୍ତି ଯେମିତି ଆଗକୁ ଖୋଜୁଥିଲେ। କାରଣ ନୂଆ ଟପର ମାନେ ସବୁ ଆସିଗଲେଣି।
ଆଜ୍ଞା ଆଜ୍ଞାା, ନିଶ୍ଚୟ! ନିଶ୍ଚୟ! ଦେଖନ୍ତୁ ତାଙ୍କର ଉମ୍ ମାନେ ମୁଖ୍ୟ ଅ ନିଷ୍ପତ୍ତି ହେଲା କି, ସେମାନେ କେଏଁତି ପଇସା କମେଇବେ? ଏମାନେ ପଇସା କମେଇଲେ, ସେ ଜଣ, ତମେ ତ ଯେତେ ବି ଭଲ ହେଇଥାଅ, ସେ ତମକୁ ଭୁଲି ବୁଝିଲ ନା ନାହିଁ? ସେଇଥିପାଇଁ, ସିଏ ଆପଣକୁ ମନେପକଉ ନ ଥିବ ଆଉ।
ଆଜ୍ଞା।
ଆପଣ, ଆଉ କଣ ରାତିରେ ଆଜି କଣ ହବ? ପୁଣି କି ଖାଇବା ପିଇବା ଜାଣି
ଜଣା ନାହିଁ? ଆମ ଛାତ୍ର ବାସ ତ ଖାଇବା ହୁଏନାହିଁ। ଦେଖାଯାଉ କଣ ହଏଅ। ଆମ ହଷ୍ଟେଲରେ ଆଜି ମିଟିଂ ଅ ଛି, ଯେହଟୁ କାଲି ଆମ ହଁ, କାଲି ହଷ୍ଟେଲ ଆମର କାଲି, ମୁଁ ଯେହେଟୁ ଭୁବନେଶ୍ୱର ପଳେଇଥିଲି ବଞ୍ଚିଗଲି। ନହେଲେ, ଆମ କାଲି ହଷ୍ଟେଲରେ ସାଢ଼େ ଦି ଟାରେ ମିଟିଂ ଡାକିଠିଲେ। ସାଢେ ଦିଟା ତିନଟାରେ, ରା ଦିଟା ତିନଟାରେ ଯେଉଁମାନେ ରୁମ୍ ରେ ସବୁ ଶୋଇଥିଲେ, ତ ତାଙ୍କ କବାଟ ବାଡ଼େଇ ବାଡ଼େଇ ଡାକିଥିଲେ। ତାଙ୍କୁ ଟେକି ନେଇ ଯାଇଥିଲେ। ହଁ, ହ୍ୟାଲୋ!
ତା ସୁଗତ କହିଲି, ଆର ଅଧ୍ୟାୟରେ ଜାଣିବା କଣ ପାଇଁ ଡାକିଥିଲେ?
ଆଜ୍ଞା ଆଜ୍ଞା। ଆପଣଙ୍କୁ, ଅଶେଷ ଅଶେଷ ଧନ୍ୟବାଦ! ମୋ ସହିତ ଯୋଡ଼ି ହେଇ ରହିଥିଆରୁ। ଧନ୍ୟବାଦ!